ହ୍ୟାଲୋ ହଁ ସଙ୍ଗ ନମସ୍କାର।
ହେଲୋ ନମସ୍କାର। ଆଉ କଣ କରୁଛ? ଶୋଇଥିଲି ଶୋଇପଡି ଥିଲି ଟିକେ ଦେହ ଭଲ ନାହିଁ। ଏବେ ଏଇ ଉଠିଲି ଆଉ।
କଣ ହେଇଛି ଦେହ?
ଏଇ ଥଣ୍ଡା, ଜର, କାଶ ଏଇଆ ଆଉ।
ଖାଇଥିଲ କଣ?
ଖାଇଥିଲି ଆଜି ଘର ପାଖରେ ଗୋଟେ ଭୋଜି ଥିଲା। ତ ଯାଇଥିଲି ଖାଇବାକୁ।
ଭୋଜିରେ କଣ କଣ ହେଇଥିଲା?
ଭାତ, ଡାଲି, ଘାଣ୍ଟ ଖଟା, ଦହି ବାଇଗଣ, ଫିଙ୍ଗର ଚିପ୍ସ।
ଘାଣ୍ଟମାନେ ଯୋଉଟା ମିକ୍ସର ତ?
ହଁ ହଁ।
ତମକୁ ଆସେ କି ନାଇଁ?
ହଁ ମତେ ଆସେ।
ଆଉ କଣ କଣ ଆସେ।
ଆଉ ଏମିତି ଭାତ, ଡାଲି, ତରକାରୀ। ଭଜା ସବୁ ଆସେ।
ଘରେ ସମସ୍ତେ କିଏ କିଏ ଅଛନ୍ତି?
କଣ କହିଲ
କହିଲି ଘରେ କିଏ କିଏ ଅଛନ୍ତି?
ଘରେ ବାପା, ମାମା, ଭାଇ। ଦାଦା, ଖୁଡ଼ି ତାଙ୍କ ପୁଅ ଏଇ ସବୁ ଆଉ ଆଉ ତମେ କଣ ଖାଇଛ? ହଁ କୁହ।
ଶୁଭୁନି ତମ ଭଏସ କ୍ଲିୟର ହଉନି। ହଁ କୁହ।
ବରା ଆଉ ପକୁଡି ଖାଇଛି।
ଓହୋ ମାନେ କଣ ସନ୍ଧ୍ୟାବେଳ ଖାଇବା?
ହୁଁ ସନ୍ଧ୍ୟାବେଳର।
ଆଛା ଆଉ ଖରାବେଳେ କଣ ହେଇଥିଲା?
ଖରାବେଳେ ପନିର ତରକାରୀ। ଆଉ ଶାଗ ଭଜା, ଟମାଟୋ ବାଇଗଣ ଭଜା।
ଯା ହଉ ଭଲ ଖାଇବା ଖାଇଚ ଆଉ।
ରୋଷେଇରେ ତମକୁ କଣ କରିବାକୁ ଭଲ ଲାଗେ?
ମତେ ତ ଫାଷ୍ଟ ମିଠା ବନେଇବାକୁ ଭଲ ଲାଗେ। ମିଠା ବନେଇବାକୁ ଖାଇବାକୁ ବି ଭଲ ଲାଗେ।
ମିଠାରେ କଣ ବନେଇ ଶିଖିଚ?
ମିଠାରେ ପେଡ଼ା। ରସଗୋଲା, ଛେନାପୋଡ, ଷ୍ଟିମ୍ ଆଉ ଏତିକି ହିଁ ବନେଇଚି। ଆଉ କିଛି ବନେଇବାକୁ ଟ୍ରାଏ କରିନି କରିବି ଆଉ।
ପେଡା ଟା ଫାଷ୍ଟ ତମେ ଗ୍ୟାସ୍ ଲଗେଇକି କଡେଇ ବସେଇବ। କଡେଇ ଗରମ ହେଲା ପରେ ହାଲକା ଟିକେ ପାଣି ଦବ କାହିଁକି ନା କ୍ଷୀରଟା ଡାଇରେକ୍ଟ ମାନେ ଓଜ ଓଜାଡି ଦେଲେ ଗରମ କଢେଇରେ ସେଟା ଲାଗିଯିବ।
ହୁଁ।
ଆ ହାଲକା ଟିକେ ପାଣି ଦେଇକି, ତାପରେ କ୍ଷୀର ଟା ଓଯାଡିବ। ଅଯାରି ସାରିଲା ପରେ
ତାପରେ କ୍ଷୀରଟା ଫୁଟିବାକୁ ଦବ। ଫୁଟିବାକୁ ମାନେ ଫୁଟିକି କ୍ଷୀର ଅଧା ହେଇ ସାରିଲା ପରେ, ତାପରେ ମାନେ ତମ ଯେତିକି ହିସାବ ରେ ଯେତିକି ଉଁ ମିଠା ଖାଇବାର ଅଛି, ତ ସେଇ ହିସାବରେ ଚିନି ଆଡ କରିବ। ଆଉ, ତାପରେ ଫ୍ଲେବର ପାଇଁ ଟିକେ ଗୁଜୁରାତି ଗୁଣ୍ଡ ପକେଇବ। ତାପରେ ସେଇଟାକୁ ପୁରା ଫୁଟେଇ, ଫୁଟେଇ, ଫୁଟେଇ, ଫୁଟେଇ ପୁରା ଗୋଟେ ବ୍ୟାଟର ଟାଇପ ର ହେଲା ପର୍ଯ୍ୟନ୍ତ ତାକୁ ଗୋଳେଇବ। କଣ୍ଟିନ୍ୟୁସଲି ଖାଲି ଗୋଳେଇବ। ମାନେ ଛାଡିବନି, ଛାଡିଲେ ଲାଗିଯିବ ତଳ। ସେ ଵ୍ୟାଟର କୁ ସେପ ଦେଇଦବ ହେଲା ପେଡା ଆଉ। ଆଉ ତମକୁ କଣ ସବୁ ଭଲ ଲାଗେ ଖାଇବାକୁ?
ଖାଇବାରେ ସେମିତି କିଛି ପସନ୍ଦ ନାହିଁ, ବଟ ସବୁ ବନେଇି ଶିଖିଛି।
ଆଚ୍ଛା।
ସରବନ ସଛି ପୋଟଳ କରିଚି ଡିଜାଇନ ବନେଇ ସିଖୀଚି।
ନଏଜ ଆସୁଚି ବହୁତ।
ଇନକମ ଏଠି ମଟର ଚାଲଚି, ମୁଲିଆ ଅଛି, ବିଲ ପାଇଁ ମଟର ଚାଲଚି।
ନାଇଁ, ନାଇଁ ପାଟି ଶୁଭୁଚି ନା ବ୍ୟାକଗ୍ରାଉଣ୍ଡ ରେ।
ଆଉ ବାହାରେ ଛୁଆ ପାଟି କରୁଚନ୍ତି। ଜୋରେ ଖେଳୁଚନ୍ତି। ଆଉ ଘରେ ଅଛି।
ଓ ହୋ।
ବେଶୀ ଘର ଭିତରକୁ ପଳେଇଲେ, ନେଟୱାର୍କ ଇସୁ ଡାଉନ୍ ରହିବ।
ଆଛା। ଛାତ ଉପରକୁ ପଳଉନ ନହେଲେ।
ଡ଼ର ଲାଗେ।
ହେ।
ସନ୍ଧ୍ୟା ହେଲାଣି
ଓ ହୋ। ଆମର ବି ତ ସେମିତି ତଳେ ପାଟି କରୁଛନ୍ତି ବୋଲି, ମୁଁ ଛାତ ଉପରେ ଆସି ବସିଛି। ପୁଣି ତିନି ତାଲା ଉପରେ
ସେ ତିନିତାଲା ଉପରେ ବୁଲୁଛନ୍ତି ଡର ଲାଗୁଛି ପା
ନାଁ, ଡର ନାହିଁ।
ଏବେ କ୍ଲିୟର ଶୁଭିଲା? ମୁଁ ଟିକେ ଏପଟକୁ ପଳେଇ ଆସିଲି।
ହଁ, ହଁ, ହଁ ସୁବି ଏ ହଁ, ଏ ଧୋକ୍କା ତରକାରୀ ତ ବନେଇ ଶିଖିଥିବ?
ହଁ, ଧୋକା ତରକାରୀ ବନେଇ ଶିଖିଛି।
ଟିକେ ମତେ କହିବ, କେମିତି ବନେଇବ, ବନେଇବା କଥା?
ହଁ, ମସଲା ପିଆଜ ରସୁଣ ଅଦା ଆ ଜିରା ଲଙ୍କା ପକେଇକି ପେଷ୍ଟ କରିଦେବ। ପେଷ୍ଟ କରିଦେଇି କଷି ଦେଇକି ବେସନରେ ତାକୁ କଷିଦବ, ବେସନ ପକେଇକି କଷିଦବ। ମିକ୍ସ କରିଦେଇ ତାକୁ ଗୋଟେ ପ୍ଲେଟ ରେ ବାହାର କରିକି ରାଉଣ୍ଡ ସେଟ ଦେଇଦବ। ରାଉଣ୍ଡସେଟ ଦେଇକି ତାକୁ, ଓ, ଏ ଯୋଉ ଚାରିକଣିଆ ସାଇଜ ର କାଟି ଦେଇକି ଚାରି କଣିଆ ସାଇଜ ର କାଟିଦବ, କାଟି ଦେଇକି ତାକୁ ତେଲରେ ଭାଜି ଦେଇକି ଯେ ଟିକେ ପିଆଜ, ଅଦା, ରସୁଣ, ଜିରା ଲଙ୍କା ପେଷ୍ଟ କରିଦେଇକି ତାକୁ କଷିକି, ଆଳୁ ବି ଭାଜିଦବ କଷିକି ଆଳୁ, ପିଆଜ, ସରି ଆଳୁ ସେ ଯଉ ଚାରି କନିଆ ଯୋଉ ବେସନ ନେଇଚ ତ ସେଟା ପକେଇକି ପାଣି ଦେଇ ଦେଇକି ତାକୁ ଫୁଟିଲା ପର୍ଯ୍ୟନ୍ତ ଛାଡିଦେବ
ଆଛା।
ନା ତମ ଆଡେ ଆଉ କଣ କରନ୍ତି? ଆଉ କେମିତି କରନ୍ତି? ଏମିତି ତ ସମସ୍ତଙ୍କ ଆଡେ ସବୁ ଡିସ୍ ଅଲଗା ହିଁ ଥାଏ ନା
ହୁଁ। ଆ ଆମର ମାନେ ଫାଷ୍ଟ କଣ କରନ୍ତି ନା, ବେସନ ଟାକୁ ବେସନ ଦିହରେ ଟିକେ ହାଲକା ଲୁଣ ଆଉ ଟିକେ ସୋଢା ପକେଇ କିଛି ସମୟ ମାନେ ଟିକେ ଗୋଳେଇକି ଛାଡି ଦିଅନ୍ତି ତାପରେ ତାକୁ ମାନେ ଯେମିତି କଡେଇ ପିଠା ହୁଏ, ଦେଖିଥିବ? କଢେଇରେ ମାନେ ଟିକେ ଅଧିକ ଆଣ ଦେଇକି ଯୋଉ ପିଠା ଗୁଟେ କରନ୍ତି, ହଁ ସେଇ ଟାଇପ୍ ରହି କରନ୍ତି ସେଇ ଟାଇପ୍ ର କରିଦେଇକି ତାକୁ ପିସ୍ ପିସ୍ କରି କାଟି ଦିଅନ୍ତି ତାପରେ ମସଲା କଷିକି ଆଳୁ ତା ଦେହରେ ପକେଇକି ସେଇଟା ପକେଇ ଦେଇକି ପାଣି ଦେଇକି ଫ ଗଟାଇଦିନେ ହେଇେଲା ଏନ୍ତି କରନ୍ତି।
ଆମର ଟିକେ ମସଲା ଦେଇକି ତାକୁ କସନ୍ତି ଆଉ। ଫାଷ୍ଟ ମିସନ କ
ଓହୋ।
କ୍ଷିରି କରି ଶିଖି ଛନା?
ହଁ କ୍ଷୀରି ନାଇଁ କରି ଶିଖିନି।
ଶିଖିନ? ହୁଁ ପାସ କ୍ଷୀରି ଜଷ୍ଟ ଟିକେ ତେଲ ପକେଇ ଘିଅ ପକେଇକି ଚାଉଳରୁ ହାଲକା ଭାଜି ଦେଇକି ତାକୁ ଭାର କରିଦେଇକି ମାନେ କ୍ଷିରି ଟା ରେଡ ହବ ବୋଲି ଯଦିି ତମେ ଚୁନା କରିବ, ଚୁନା କରିବ ନହେଲେ ପ୍ରେସର ରେ ପାଣି ଦେଇକି ସିଟି ମାରି ଦବ ଦିଟା କୁଟି ଦେଲା ପରେ ଘିଅ ପକେଇକି ଟିକେ ଚିନି ପକେଇକି
ହଁ
ଦେଇଦବ ରେଟ ରାଟ ହେଇଗଲେ ପାଣି ଦେଇଦାଇକେ ମାନେ ସେ କ୍ଷୀର ପଡିବ କ୍ଷୀର ପଡି ସାରିଲା ପରେ ଚାଉଳା ତାକୁ ସିଖି ଦେଇଥିବ ସି ପକେଇଦବ ପକେଇ ଦେଇେଇକି ସେ ପୁରା ଇଏ ମେଲ୍ଟ ହେଲା ପରେ ଚାଉଳ ତାକୁ ପ୍ରାୟ ସିମରେ ବସେଇ
ହୁଁ
ହୁଁ
ଆଛା
ଯା ହଉ ଭଲ କଥା ସବୁ କିଛି ସିଖିଚ ଭବିଷ୍ୟତରେ କାମରେ ଲାଗିବ।
ହୁଁ
ତାପରେ ଝିଅ ପିଲା ମାନେ ନି ନିହାତି ଶିଖିବା ଦରକାର।
ହଉ
କଣ କରିବା? ସେଇ ଝିଅ ପିଲା ହେଲେ ତ ସେଇ ରୋଷେଇ ଆଉ ଆଉ କଣ ଯାହା କିଛି କର ତମର ରୋଷେଇ ଟା ଆଗ ମେନ୍।
ହୁଁ ଆଉ
ରୋଷେଇ କର ତାପରେ ଯାଇକି ଯାହା କରୁଛ କର।
ମ୍ୟାରେଜ୍ ଅନମ୍ୟାରେଡ ବେଳେ ବି ରୋଷେଇ କର ରୋଷେଇ କର। ଯେତେ ତେଣିକି ପାଠ ପଢିଥା ତମେ ରୋଷେଇ କରିବ ହିଁ କରିବ।
ହଁ। ଆଉ ଜଣେ ଚାକିରୀ ବି ଯଦି କରୁଚି ସିଏ ବି ରୋଷେଇ କରୁଛି ଜଣେ ଚାକିରି ନକ ରି ଯେମିତି ରୋଷେଇ କରୁଛି ଜଣେ ଚାକିରି କରିକି ବି ସେ ରୋଷେଇ କରୁଛି।
ହଁ।
ଏନ୍ତି କଥାରେ ନାଇଁ ମାନେ ଦୁହିତା ଦୁଇ କୂଳକୁ ହିତା।
କୂଳକୁ ହିତା
ସେମତି କଥା।
ଦିଟା କୂଳ ରକ୍ଷା କରିବାକୁ ଜନ୍ମ ହେଇଛନ୍ତି ଝିଅ ମାନେ।
ହଁ।
ଗୋଟେ ମୁଁ ମାନେ କଉ କୁ କୂଳକୁ ନୁ।
ପୁଅ ମାନେ ନିଜ କୂଳକୁ ଖାଲି ରକ୍ଷା କରିବେ।
ହଁ ନିଜ ବଂଶକୁ। ହଉ ଆଉ କଣ କହୁଚ?
ହଁ ହଁ ରଖୁଛି ଆଉ ଆଉ କଣ କହୁଛ କୁହ ନହଲେ।
ହଉ ମୁଁ ରଖୁଛି ଆଉ।
ଠିକ ଅଛି ଆଉ ଥରେ ଆଉ ଗୋଟେ ନୂଆ ଟପିକ ବିଷୟରେ କଥା ହବା।
ହଁ ହଁ ହଁ।
ଅଛି।